ହ୍ୟାଲୋ
ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ ଆପଣ ଏବେ କଣ କରୁଛନ୍ତି?
ଆମେ ଏବେ ଭାବୁଛୁ ଖାଇବାକୁ ଯିବୁ ଏଇ ଗୋଟେ କଲ ପରେ ତେଣୁ ମୁଁ ଭାବିଲି କାରି କାରିଆ ଆପରେ ଗୋଟେ କଲ୍ କରିଦେଇଯିବି। ଆଉ ଆପଣ କଣ ଖାଇସାରିଲେଣି?
ନାଇଁ ନାଇଁ
ଆଉ କେତେବେଳେ ଖାଇବେ
ଅ ଆଉ କିଛି ସମୟ ଗଲା ପରେ ଖାଇବି ଆଉ।
ହୁଁ ହୁଁ ଆଉ ସକାଳେ କଣ ଖାଇଥିଲେ?
ସକାଳେ ଚୁଡା କଦଳୀ ଆଉ ଗୁଡ ଖାଇଥିଲି।
ଆଉ ଗାଧୁଆଳ।
ଭାତ ଡାଲି ଚିକେନ ଆଉ ଆଳୁ ଭର୍ତା।
ହୁଁ ହୁଁ ଆ ତମେ ତାହେଲେ ଆମିଷ ହ ନହିକି
ଆଜ୍ଞା
ଉଁ ହୁଁ ଆପଣ ଡିଷ୍ଟ୍ରିକ ଟା କୋଉଠି?
କଟକ
ଉୁଁ ହୁଁ କଟକର କୋଉ ତଥାପି କହିପାରିବେ କୋଉ ଆଡେ?
ନାଇଁ
ହଁ ଧନ୍ୟବାଦ ଆଉ ଆପଣ କଉ କ୍ଲାସ୍ ରେ ପଢ଼ୁଛନ୍ତି?
ମୋର ଏବେ ଗ୍ରାଜୁଏସନ ସରିଲା।
ହଁ ଭଲ ଆଉ କେତେ ଦିନ ସରିଲଣି ଗ୍ରାଯୁଏସନ୍ ପ୍ରାୟ।
ଏଇ ବର୍ଷ ସରିଲା।
ଭଲ। ଆଉ କେ ମାନେ କେତେ ମାସ ହେଲାଣି ସରିଲାଣି କହିବେ ନା ଏଇଟା କହିବେନି?
ସେ
ହ୍ୟାଲୋ। ଆଉ। ନା ଆପଣ କୁଆଡେ ବୁଲିବାକୁ ଯାଇଥିଲେ ଏଥର ରଜରେ ଟିକେ ବର୍ଣ୍ଣନା କଲେ ବହୁତ ଖୁସି ଲାଗିବ।
ଆଁ ଏଥର ରଜରେ ମାମୁଁ ଘରକୁ ଯାଇଥିଲୁ ସେଠି ଆମେ ଫାଷ୍ଟ ଦିନ ରଜ ପାଳନ କରିସାରିକି ଆମର ଏଠି ପାଖରେ ଅଛି ବୁଲିବା ପାଇଁ ଅଂଶୁପା ହ୍ରଦ ଅଛି ବୁଲିବା ପାଇଁ ଆଉ ସେକାରେ ଗୋଟେ କୋଟୁଗୋଡ ପାର୍କ ଅଛି। ବୁଲିବା ପାଇଁ। ଆମେ ସେଠାକୁ ବୁଲିବାକୁ ଯାଇଥିଲୁ ହଂଶୁବା ହ୍ରଦରେ ଆପଣ ଶୁଣିଥିବେ ମଧୁର ଜଳ ହ୍ରଦ ଏଇଟା ଗୋଟେ। ଟେ ଆଉ ସେଠାରେ
ଟ ଗୋଡ ର ଗୋଟା କଣ ନାଲ ସେପ ର କାନକି
ଆଜ୍ଞା ଅଶ୍ଵଖ ଅସ୍ୱଖୁରର ଆକୃତି ପରି ତାର।
ଓଁ ହଁ ଏଇଟା କଉଠି ନନ୍ଦନ କାନନ ପାଖାପାଖି ନା କଣ।
ଅ ଆଜ୍ଞା ନନ୍ଦନକାନନ ପା ପାଖାପାଖି ହବନି ତାଠୁ ଆହୁରି କୋଡିଏ ତିରିଶ କିଲୋମିଟର ପାଖା ମାନେ ଆହୁରି ଦୂରକୁ ହବ।
ଓ ହୋ। ନନ୍ଦନକାନ ଭିତରେ ସେଇଟା କୋଉଟ ଅଛି ଗଟା କଣ ଅଲଗା କି? ହ୍ରଦ ଟା ଜାଣିଛ କି?
ନାଇଁ ତ ନନ୍ଦନକାନନ ଠିକ
ହଁ ହଁ ଛାଡ଼ ଯାଇଥିଲେ ବୁଲିଲେ ବୋଟିଂ କଲେ?
ଆଜ୍ଞା।
ଓହୋ। ଭଲ ଆଉ କୁଆଡ଼େ ଯାଇନାହାନ୍ତି ବୁଲିବାକୁ ଆଉ?
ନାଁ।
ଆପଣ ଆଉ ମୁଁ ଯାଇଥିଲି ବୁଲିବାକୁ ଏମିତି ଆଉ ଗୋଟେ ମନ୍ଦିର ଆମର କପିଳା ଜାଣିଛନ୍ତି?
ଆଜ୍ଞା।
ହଁ ମୁଁ କପିଳାସ ଯାଇଥିଲି ତଥାପି ଆମେ ତେରଶଣେ ପାହା ଚଢିଥିଲୁ ଆଉ।
ଆଜ୍ଞା ତେରଶହ ବାଉନ ପାହାଚ ଅଛି ଏଠି।
ଦେଖନ୍ତୁ ଫୋନ୍ ରେ ଆମେ କଥା ହେଉଛେ ହ ପ୍ରାୟ ମୁଁ ଆପଣ ବହୁତ ଗୁଟେ କୋଶ୍ଚିନ୍ ପଚାରି ସାରିଲେଣି ଆପଣ କିଛି କୋଶ୍ଚିିନ ପଚାରିଲେ ଯା ଫଳରେ କଂଭାରେସନ ଟେ ବଢିବ। କାରଣ ଦଶ ମିନିଟ କଥା ହେବାକୁ ପଡିବ ନା ହୁଁ।
ଆଛା ଆପଣ ସେଠି କଣ କଣ ବୁଲିଲେ?
ହୁଁ ସେଠି ଦେଖନ୍ତୁ ଗୋଟେ ଦେବସଭା ଅଛି ସଭା ଉପରେ ଆମେ ପ୍ରଥମେ ଚଢିଲୁ ତେରସହ ପାହାଚ ତାପରେ ଦେବସଭା ବି ଗଲୁ। ଆଇଲା ବେଳକୁ ବି ସେଇ ପାହାଚ ପଟ ଆଇଲୁ ପୁରା ଦି ଦିନି ଖଣ୍ଡେ ଗୋଡ ପୁରା ଦରଜ ହେଇଗଲା।
ଆଜ୍ଞା।
ଏବଂ ବାଟରେ ଗଲାବେଳେ ଟିକେ ବହୁତ ଶୋଷ କଲା ତେଣୁଠି ଲସି ପିଇୁ ଲସି ଘୋଟରେ ପିଇଲୁ। ବାଟରେ ଗୋଟେ ଜଣେ ଦଉଥିଲା ଲେମ୍ବୁ ପାଣି ତାଠାରୁ ପିଇ ଦେଇଛି ଲେମ୍ବୁ ପାଣି ଆଉ ଗଲାନି ଫୋନ ପେ ଟା ସେଏ କହିଲା ଘରେ ଗଲେ ପଛରେ ଦବ ଆଉ।
ଆଜ୍ଞା।
ଆମେ ଘରେ ଆସିିକି ତାକୁ ପଛରେ ପଠେଇଲୁ ଏମିତି ଯାହା ହଉ ଭଲ କଡା। ସାହାଯ୍ୟ କଲା ଆଉ ଗାଡି ବି ଆମ ଆମେ ଭାବୁଥିଲୁ ଗାଡି ଟା ନେଇଯିବୁ ଉପରକୁ। କିନ୍ତୁ ଏତେ ଭିଡରେ ଗାଡି ନେଇହେଲାଣି ନେଇ ହେଲଣିି। ସେଇଥିଲାଗି ଆମେ ପାହାଚପଟେ ଗଲୁ ଆଉ।
ଆଜ୍ଞା ଆଉ ସେ ପାଖରେ ମୁଁ ଶୁଣିଛି ଅଛି ବୁଲିବା ପାଇଁ ଜୋରଦା ଘାଟି କଣ ଆପଣ ସେଠାକୁ ବୁଲି ଯାଇଛନ୍ତି?
ଆରେ ନାଁ ଯାଇନି ସିଆଡେ।
ଆଚ୍ଛା।
ଆଉ ଯାଇଥିଲି ଗୋଟେ ଚଣ୍ଡିଖୋଲ ଯାଜପୁର ର ଗୋଟେ ଅଛି ବରୁଣେଇ ଜାଣିଛ ପାର୍କ ଗୋଟେ ଶୁଣିଛ କି?
ଆଜ୍ଞା।
ହଁ ସେଠି ଯାଇଥିଲୁ ଆମେ ସେଇଠି ବୋଟିଂ କରିଥିଲୁ ସେଠି ଗୋଟେ ପୋଖରୀ ଟାଇପି ର ଅଛି ଗୋଟେ ବଡ ପୋଖରୀ। ତା ଦେହରେ ବୋଟିଂ କଲୁ ତାର ଟିକେଟ ପ୍ରାୟ ତିରିଶ ଟଙ୍କା ଥିଲା।
ଆଜ୍ଞା।
ଆଉ ସେଠି ଆଇସ୍କ୍ରିମ ମଧ୍ୟ ଖାଇଲୁ ଗୁପଚୁପ ଖାଇଲୁ। ଆଉ କିଛି ଫୁଲ ଗଛ ଥିଲା ଫୁଲ ଗଛ ଥିଲା ସେ ବିକ୍ରି ହଉଥିଲା ଆମେ ମଧ୍ୟ ତାଦେହରୁ ପାଞ୍ଚଟି ଫୁଲ ଗଛ ଆଣିଲୁ। ଆଉ ତାପରେ ଆମେ ଆଇଲା ବେଳେ ବା ତିନ୍ତି ଗଲୁ ଚଣ୍ଡିଖୋଲ ଛକରେ। ଗୋଟେ ଫେମସ୍ ଗୁଗୁନି ଜଣେ ଦୋଉଥିଲା। ତାଠାରୁ ଆମେ ଘୁଗୁନି ଖାଇଲୁ ତାପରେ ବର୍ଷା କମିଲାନି। ଯାହାଫଳରେ ଆମ ତିିନ୍ତି ତି ଘରକୁ ଆସିଲୁ ଆଉ। ଆପଣ ସେକେଣ୍ଡ୍ ରଜକୁ କୁଆଡେ ଯାଇନାହାନ୍ତି ହଁ ହଁ କୁହନ୍ତୁ।
କହିଲି ଆପଣଙ୍କର ଆଡ଼େ କଣ କଣ ଚାଷ କରାଯାଏ?
ଆମ ଏଡେ ଚାଷ କରାଯୋଏ। ଏ ଯେମିତି କିି ଧାନ ଏବେ ଧାନ ଚାଷ ଆରମ୍ଭ ହେଲା ପ୍ରାୟତଃ ଅକ୍ଟୋବର ମାସ ଆଡ଼କୁ ଧାନ ଚାଷ କଟା ଧାନ କଟାହବ
ଆଜ୍ଞା।
ଆଉ ଆମ ଆଡେ ମୁଗ ବି ଚାଷ ହୁଏ। କଳତ ବି ଚା ହୁଏ ଆମର ତ ପ୍ରାୟ ଆମ ଘରେ ଭାତ, ଡାଲି, ଭାତ ମୁଗ ଡାଲି ଆଳୁର ତ ଆମର ଫେମସ୍ ଘରେ ହୁଏ ଏଇ ଗୋଟେ ଆମର ବୋହୁତ୍ ଫେଟ ଖାଇବା ଆମେ ଛୁଆ ବେଳୁ ଖାଇଆଉଛୁ ଆଉ କୋଳଥ ଡାଲି ହୁଏ ଆଉ ଫ କୋଳଥରେ ଆ ଫ୍ରେସର୍ ଡାଲି କରୁ ବଢିଆ ଲାଗେ। ଆପଣ ଖାଇଛନ୍ତି ଫେସ୍ ଡଲି?
ନାଁ ମୁଁ ଫାଷ୍ଟ୍ ଟାଇମ୍ ନା ଶୁଣିଲି ଆଜି।
ଆହୋ ଉ ଖାଇନାହାନ୍ତି ଆଉ ନାଇଁ କଣ ମୁଗ ଟଡାଲି ଖାଇଦଉ ନା ନାଇଁ ମୁଗ କୋଳଥ ଡାଲି ଏମିତି କିଛି ଖାଇଚନ୍ତି?
ମୁଗ କୋଳଥ ହରଡ଼ ମସୁର ଏଗୁରା ସବୁ ଜାଣିଛି।
ଆଜ୍ଞା ଆପଣ ତଥାପି ଟାଉନ୍ ରେ ରହୁଚନ୍ତି ନା ଗାଁ ଗହଳିରେ ରୁହଚନ୍ତି?
ଗାଁ
ଓହୋ ଚଳିବ ଯାହା ହୋଉ। ଆଉ ଆପଣ ସଆଡେ କିଛି ଚାଷ ଟିକେ କହିବେ କି କଣ କଣ ହୁଏ?
ଆମର ଏ ଘରେ ସବୁ ପ୍ରକାର ପନିପରିବା ଚାଷ ହୁଏ ଧାନ ଚାଷ ହୁଏ। ମକା ମଧ୍ୟ ଚାଷ କରାଯାଏ। ଏବେ ଯେହେତୁ ଧାନ ଟାଇମ ଆମର ଧାନ ଚାରିଆଡେ ଲାଗିଛି। ଆଉ ଆମର ଏବେ ପଡୁଚି କୋବି ଚା ଚାରା ପଡୁଛି କୋବି ଗଛ ଲାଗିବା ପାଇଁ।
ଓହୋ କୋବି ଲଗାନ୍ତି ନାଇଁ କି ଆପଣ କିଛି ଚାଷରେ ସାହାଯ୍ୟ କରନ୍ତି ନା ଆପଣ ଆପଣଙ୍କ ବାପା ଆପଣ ସାହାଯ୍ୟ କରନ୍ତି?
ନା ଆମର ଆମର ଏଇଠୁ ବିଲ ଟିକେ ବହୁତ୍ ଦୂର ମୁଁ କେବେ ଯାଏନି କିନ୍ତୁ ବାବା ବଡ ବାବା ହିିରିକା କରନ୍ତି ଚାଷ କାମ।
ଓ ହୋ ଭଲ। ଯା ହୋଉ ଆପଣ ପରିବା ଚାଷ ବି କରନ୍ତି ଧାନ କରନ୍ତିନି ବୋଧେ ଧାନ କରନ୍ତି?
ଆଜ୍ଞା ଧାନ ବି ହୁଏ।
ଉୁଁ ହୁଁ ପରିବା ଧାନ ମିଶାମିଶି ହୁଏ ଆଉ ନାଇ କି?
ଆଜ୍ଞା।
ଆପଣ ହାଟ ଆପଣ ହାଟ ବିକ୍ରି କରନ୍ତି ନା ଆପଣ ପଳେଇ ଆସନ୍ତି ଇଏ ଯୋଉ କଣ କରନ୍ତି ବେପାରୀ ପଳେଇ ଆସନ୍ତି ଗାଁ କୁ ନବା ପାଇଁ?
ହଁ ଧାନ ତ ଆମର ମଣ୍ଡିରେ ଦିଆ ହୁଏ।
ରେ, ଆଉ ଜିକ ପନିପରିବା ରହିଲା ଯଦି ବେପାରୀ ଭଲ ଦାମ୍ ଦିଅନ୍ତି ତ ବେପାରୀ କୁ ଦିଆଯାଏ। ଯଦି ବେପାରୀ ଟିକେ କମ୍ ଦାମ୍ ଦେଇକି ଏ କୁହନ୍ତି ଭଲ ହେଇନି କଣ ତାହେଲେ ଆମର ହାଟକୁ ନେଇକିନି ଯାଆନ୍ତି ଭାରି ବଡାପା ବାପା ହେଇକାା ସେମାନେ ବିକ୍ରି କରନ୍ତି।
ହଁ ହଁ, ହୁଁ ଭଲ। ଆଉ ଆପଣ ଆପଣ ଗାଁ ପାଖରେ କିଛି ନଈ ଅଛି କି?
ଆଜ୍ଞା।
ଆପଣ ନଦୀରେ ପହଁରା ଶିଖିଛନ୍ତି?
ନା।
ନଈ କଳିଆ ତମକୁ କହିବେ କେମିତି। ଆମ ଆଡେ଼ ନଈ ଅଛି, ଆମେ ବ ଆମେ ଯାଉ। ପାଞ୍ଚ ପିଲା ପ୍ରାୟ ପହଁରୁ ନଈର ଜାଣିଛ ଗୋଟେ ବିପରୀତ ଦିଗରେ ବି ପହଁରୁ ଆମେ। ମାନେ ବିପରୀତ ଦିଗ ବୁଝିପାରୁଛ, ପତି ହଁ ଅନୁକୂଳ ପ୍ରତିକୂଳ ପତିକୂଳରେ ପହଁରୁ ହେଲା।
ଆଚ୍ଛା।
ଆଉ ଆମେ ଏମତି ଆମ ଭିତରେ କମ୍ପିଟିସନ ଚାଲେ କିଏ କେତେ ସମୟ ବୁଡି଼କି ରହିପାରୁଛି। ବୁଝିପାରୁଛନ୍ତି, କେତେ ସମୟ ନିଃଶ୍ଵାସ ରଖି ପାରୁଛି ଆ ମଜା ମସ୍ତି ଏମିତି ଚାଲେ।
ଆଜ୍ଞା।
ଆ ଆପଣ ଆପଣ କଣ ରୋଷେଇ କ ରୋଷେଇ ଶିଖିଛନ୍ତି?
ଉଁ ମୁଁ ସେମିତ କିଛି ରୋଷେଇ କରେନି, କିନ୍ତୁ ଅଟା ଚ କଟା ପନିପରିବା କାଟେ, ଏଉରା ସବୁ ଆସିଛି ଆଉ।
ଆଜ୍ଞା ଆଜ୍ଞା। ଆପଣ କିଛି ନିଜେ ତରକାରୀ କରନ୍ତିନି କେବଳ କାଟିକି ଦିଅନ୍ତି ନାଇଁ?
ଆଜ୍ଞା।
ଅହଁ।
ଆପଣ ଦିନ ତୋଳିବା ଟା କହିବେ କି, ସକାଳେ କେତେବେଳେ ଉଠନ୍ତି? କେତେବେଳେ ଶୁଅନ୍ତି? କଣ କେମିତି?
ଆ, ମୁଁ ସାଢେ଼ ଚାରିଟାରୁ ରା ରାତିରେ ଉଠିଯାଏ। ତାପରେ ଉଠି ସାରିଲା ପରେ, ଆମେ ଚାଲିବାକୁ ସକାଳୁ ମର୍ଣ୍ଣିଂ ୱାକ୍ ରେ ଯାଏ। ତାପରେ ସାରିକି ଗାଧୁଆ କାମ ନି ନିତ୍ୟକର୍ମ ସାରିବୁ। ନିତ୍ୟକର୍ମ ସାରି ସାରିଲା କୁଣୁ ଯାହା ସକାଳୁ ଖାଇବୁ। ଖାଇସାରିକି ତାର ବସିକି ପାଠ ପଢେ। ଆ ଦଶଟା ଦଶଟା ଏଗାରଟା ପାଠ ପଢ଼େ। ଆଉ ଯଦି ଉଁ ମନ୍ଦିର କାମ ଥିବ, ଆମ ପାଖରେ ମନ୍ଦିର ଅଛି। ଆମ ବାରି ଥିଲେ ସେଦିନ ମନ୍ଦିରକୁ ଯାଉ।
ଓହୋ। ଆପଣ କଣ ମନ୍ଦିର ମାନେ ସଫାସଫି କରନ୍ତି ନା ପୂଜା କରିବାକୁ କୁଆଡ଼େ ଯାଆନ୍ତି?
ହଁ ଏମିତି ଆମର ପାଖରେ ମନ୍ଦିର ଅଛି। ଆମେ ସ ସଫାସଫି କରିବାକୁ ବି ଯାଉ ମନ୍ଦିରକୁ। ଆଉ ବେଳେ, ବେଳେ ମନ୍ଦିର ବୋ ବୁଲିବାକୁ ଯାଉ, ମାନେ ପୂଜା କରିବାକୁ ଯାଉ।
ଓହୋ। ଉଁ ହୁଁ ବୁଝିଲି ନାଇଁ ନାଇଁ। ଆମ ଏଠି ଯେମିତି ଗାଁ ଗହଳି ଜଣେ ଦାୟିତ୍ୱ ଦିଆଯାଇଥାଏ, କି ତୁ ମନ୍ଦିର ଦାୟିତ୍ଵ ତମର ତମେ ମନ୍ଦିର ସଫା ସୁତର ରଖିବ। ଯିଏ ଆସିବ ତମେ ପୂଜା କରିବ। ଏମିତି ମୁଁ ଭାବିଲି ତମକୁ କାଳେ ଏମିତି ଦାୟିତ୍ୱ ଦିଆହେଇଥିବ।
ନାଇଁ ନାଇଁ ସେଗୁରା ଆମର ଗାଁ ରେ ବ୍ରାହ୍ମଣ ମାନେ କରନ୍ତି ତାଙ୍କୁ ଦାୟିତ୍ୱ ଦିଆ ହେଇଥାଏ ଆଉ। ହୁଂ ମାଳି ଅଛନ୍ତି ସେମାନେ ବି କରନ୍ତି।
ଆମ ଏଠି ବାରିକ ଦିଆହେଇଛି ଜଣଙ୍କୁ ଦାୟିତ୍ୱ।
ନାଇଁ ନାଇଁ
ହୁଁ ହୁଁ।
ଆମର ବ୍ରାହ୍ମଣ ଅଛନ୍ତି ମାଳି ଅଛନ୍ତି ସେମାନେ ହିଁ କରନ୍ତି। ଆଉ ଅନ୍ୟ କେହି ପୂଜାପୁଜି କରନ୍ତିନି। ଆଁ ଆମ ଗ୍ରାମ ଦେବତୀ ମଙ୍ଗଳା ମା।
ହୁଁ ହୁଁ ଆପଣ କିଛି ଏକ୍ସପିରିଏନ୍ସ ହେଇଛି କି ଠାକୁରଙ୍କର କିଛି ପାୱାର ର।
ହୁଁ ହଁ ହେମିତି ଅଛି ଆଉ।
ହୁଁ ହୁଁ ଆପଣ କିଛି ମତେ କହିପାରିବେ ଭଲ କଥା ଯୋଉଟା କିି ମୋ ଲାଇଫରେ ମୁଁ ଉତାରି ପାରିବି।
ଉମଂ
ଏଇ ଠାକୁରଙ୍କ ବିଷୟରେ। ଅ ଛାଡ ହଁ ହଁ କୁହନ୍ତୁ କୁହନ୍ତୁ।
କହିଲି ଠାକୁରଙ୍କ ଠାକୁରଙ୍କ ଉପରେ ବିଶ୍ୱାସ ରଖନ୍ତୁ ସେ ଯାହା ବିି ଚାହୁଁଥିବେ ସବୁ କାମ ପୂରଣ କରିବେ ଆଉ ଯଦି କିଛି ବି ହଉଛି ତାହେଲେ ଠାକୁର ଆପଣଙ୍କ ମଙ୍ଗଳ ପାଇଁ ହିଁ କରିଥିବେ। ଠାକୁର କେବେ ତାହେଲେ କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ।
ଆପଣ କିଛି ପଢନ୍ତି ଭଗବତ ଗୀତା କି ହନୁମାନ ଚାଲିଶା ଏମିତି କିଛି ବହି ପଢନ୍ତି।
ଆଜ୍ଞା ମୁଁ ହନୁମାନ ଚାଲିସା ପଢେ ଆଉ ବିଭିନ୍ନ ଓଷା ପର୍ବ ହେଲା ଆମ ଘରେ ଯେମିତି ଖୁଦୁରୁକୁଣି ହଉ କି ମାଣବସା ଗୁରୁବାର ହଉ ସେ ଟାଇମ ରେ ବି ମୁଁ ବହି ପଢେ ଆଉ ଆଉ ଆମର ଭାଗବତ ବି ପଢା ହୁଏ।
ଆଉ ମୋର କିଛି କଥା ଆପଣ ଏତେ କଥା ହେଲେ କିଛି ଆପଣଙ୍କୁ କଥା କଷ୍ଟ ଦେଲା କି?
ନାଇଁ
ଧନ୍ୟବାଦ ଆଉ କଣ କହୁଥିଲେ?
କହିଲେ ଆପଣଙ୍କ ସାଥିରେ କଥା ହେଇକି ବହୁତ ଭଲ ଲାଗିଲା ଉଁ ଧନ୍ୟବାଦ।
ଆଜ୍ଞା